ହଁ ଭାଇ।
ହଁ କଁ କଉଚ ଭାଇ?
କଁ କରୁଚନ୍ତି?
ଭାଇ ଏଇନା ଉଠୁଚୁ ସକାଳୁ ଆଇଚି।
ଏଇନା ଉଠୁଚ? ଏଇନା ଏତେ ଏତେ ଜଲ୍ଦି କେମ୍ତି ଉଠି ପଇଲେ ଆଜି?
ଉଁ ହ ଦିହ ହାତ ପୁରା ପିଡା ହେଇ ଆଇଥିଲା ଆଉ ବିଲ ବାଡି ଯାଇକି କାମଧନ୍ଦା କରିକି ଆଉ ନଗଲେ ତ କିଛି ହଉନି ଆଉ କଁ କରିବା?
ହୁଁ ହୁଁ।
ଏମ୍ତି ହଉଚି ଆଉ।
ଯିବେ ଏଇନା ଦାନ୍ତ ଫାନ୍ତ ଘସିବେ ଚାହା ଫାଆ ଖାଇବେ ତାପରେ ବିଲ ବାଡି ଆଡେ ଯିବେ ବୋଧେ, ମୁଁ ଏଇନା ଉଠିକି ଚାହା ଫାହା ଖାଇବେ?
ହଁ ଉଠିକି ଚାଆ ପା ପିଇକି, ଦେଖିଆ କଁ କରିବା କି କୁଆଡେ ଯିବା ଆଉ?
ହଁ। ଆଉ ବିଲ ବାଡି କେବ ବିଲ ବାଡି କଁ ତଳି ଫଳି ପକେଇ ସାଇଲଣି, ବର୍ଷା ଫଷା କେମିତି ହଉଚି ତମ ଆଡେ?
ଅ ବର୍ଷା ହଉଥିଲା ଭାଇ ଦି ଦିନ ହେଲା କମି ଯାଇଚି, ହବ ଫୁଣି କହୁଛନ୍ତି ଚବିଶ୍ ଠୁ ଆଉ ଏଇ ଚବିଶ୍ ଠୁ ଆଉ।
ଲଘୁଚାପ ଅଛି।
ତଳି କଁ କହିଲ?
ଲଘୁଚାପ ଅଛି ପା ଗୋଟେ?
ହୁଁ ଏ ଚବିଶ୍ ଠୁ ଅଛି କହୁଛନ୍ତି ଆଉ। ହବ ତଳି ବି ଅଧା ପକେଇଛୁ ଅଧା ଅଛି ଆଉ। କଞ୍ଚାମାଲ ତ କେନାଲ ପାଣି ଭାଇ ଆଇଲେ ତ ଧାନ ହବ ନହେଲେ ହ
କଣ ଢିପ ଏଇ ଯୋଉ ଖାଲ ବିଲଗୁରା ଓହୋ ତମ ଆଡେ କେନାଲ ପାଣିରେ ଡିପେଣ୍ଡ
ହଁ କେନାଲ ପାଣି ଆସୁଚି ଅଗଷ୍ଟ ପନ୍ଦର ବେଳୁକୁ। ସେ ଆଶା ବି
ତ ଥ ଖାଲ ବିଲ ତଥାପି କେତେ କରୁଚ?
ଖାଲ ବିଲ ନାହିଁ ମୋର ଜଣଙ୍କର ସେଟା ଉଁହ୍।
ହଁ।
ଖାଲ ବିଲ ମାଣେ ଖଣ୍ଡେ ଆଉ କେତେ କରିବୁ।
ଏକରେ ଆମର ଅଛି ବିଲ ଅ ଅଲଗା ବିଲ ଜଣଙ୍କର ଆମର ଏକରେ ଅଛି ବିଲ ଆଉ। ଆଉ ପଇସା ଖର୍ଚ୍ଚ କରିପାଇଲେ ହବ ନା ଆଉ କେତେ କରିବ ବିଲ ଏଁ।
ତେ ଆଜିକାଲି ତ ଯେମିତି
ନା ଏ ତଇଲ ବିଲ ଆମର।
ହଁ।
ହୁଁ କଲେ କିଛି ନାହିଁ ତମର ଯେତ୍ କସିବ କସିକି ପଇସା ଦବ ସବୁ ଟ୍ରାକ୍ଟର ବାଲା ଦବ। ସାରବାଲାକୁ ଦବ ମୂଲିଆଙ୍କୁ ଦବ। ସବୁ ଧର ଧାନ ବିକିଲା ବେଳୁକୁ କେତେ ଟଙ୍କା ଦେଇ ମଣ୍ଡିରେ ଖାତା ନଥିବ କେତେ ବିକିବ। ବ ତେରଶ ପନ୍ଦରଶ ଅଠରଶ ଏମତି।
ଓହୋ ଆଉ କୁଆଡେ ହଁ ପା। କୁଆଡେ ବୁଲାବୁଲି କରିଛନ୍ତି କୁଆଡେ ଘର କୁଆଡେ କୋଉ ଜାଗା ଠାକୁରଙ୍କ ଜାଗା। କୁଆଡେ ବୁଲାବୁଲି ଯାଇଁକି କରିଛନ୍ତି।
ଆମେ ଘଟଗାଁ ଯାଇଥିଲୁ ଏବେ।
ଘଟଗାଁ ଯାଇଥିଲେ ଆଁ ତାରେଣୀଙ୍କି ତାହେଲେ ଦେଖିକି ଆସିଲେ କିଏ କିଏ ସବୁ ଯାଇଥିଲେ।
ଯାଇଥେଲୁ ଘର ଫ୍ୟାମିଲି ସବୁ ଆଉ ବୁଲିକି ଆଇଲୁ ଆଉ।
ଆଉ ଯେ କ କ ମାନେ ବା ଏ କାର କା କାର୍ ନେଇକି ପଳେଇଥିଲେ।
ହୁଁ କାର୍ ନେଇକି ଯାଇଥିଲୁ ଆଉ ସମସ୍ତ ଫାମିଲି ବୁଲିକି ଆଇଲୁ ଆଉ।
ଉଁ ହୁଁ।
ଆଉ ତମେ କୁଆଡେ ଯାଇଚ ନା ନାଇଁ କୁଆଡେ ଯାଇନା।
ଏ ମୁଁ ତ ଭାଇ ସେଇ ତାରେଣୀ ଟିକେ ଯିବି ଯିବି ବୋଲି ଭାରଥିଲି ଯାଇପାଇଲିନି। ଏନ୍ତି ସବୁ ହେଇଛି ଆଉ କୁଆଡେ ଯିବା। ଆ କୁଆଡେ ଠାକୁରଙ୍କ ଡୋରି ଲାଗିଲେ ସିନା ଆମେ ଯିବା ଆଉ।
ହଁ ଡୋରି ନ ଲାଗିଲେ କୁଆଡେ ଯିବ ଆଉ। ଡୋରି ଲାଗିଲି ଯୁଆଡେ ଯିବ।
ବୁଦ୍ଧେଶ୍ୱର ମନ୍ଦିର ଯାଇଛନ୍ତି ନା ନାଇଁ ବୁଦ୍ଧେଶ୍ଵର ମନ୍ଦିର।
ଏଥର ଆମର ଯାଇଛି ନା। ହଁ ପ୍ରତେକ ଥର ଆମର ବୈଠକ ନା। ବୁଦ୍ଧେଶ୍ୱର ଯାଇଥିଲୁ ବଢିଆ ଅଛି ତମେ ଯାଇଚ ତମେ ଆସିଛ ନା ନାଇଁ ବୁଦ୍ଧେଶ୍ୱର।
ହଁ ବୁଦ୍ଧେଶ୍ଵର ଯାଇଥିଲି ଏଇ ଦି ତିନି ଦିନ ତଳେ ଯାଇଥିଲି ବୁଦ୍ଧେଶ୍ଵର।
ଆମ ପୁରା ଏଇ ବରଷ ବାହାଘର ହେଲେ ବୁଦ୍ଧେଶ୍ଵର ଶିବ ପାର୍ବତୀ ଜାଣିଚ ନା ନାଇଁ।
ହଁ ସେଇଠି ଗୋଟେ କଣ ବଡ ଆୟୋଜନ କରିଥିଲେ ପୁରା ଡିଜେ ଫିଜେ ଆଣିକି। ବଡ ଆକାରରେ ଭୋଜିଭାତ କରି ପୁରା ଆୟୋଜନ କରିୁଥିଲେ ପୁରା ବଡ ଆକାରରେ।
ବାହାଘର ହେଲା। ଆ ଜାଣିନା
ହୁଁ ଯାଇଥିଲୁ ପା ସେଇ ଦି ତିନି ଦିନ ତଳେ ଯୋଉ ଶିବ ଶିବ ଚତୁର୍ଥୀି ଶିବ ଚତୁର୍ଥୀ କୁ ଯାଇଥିଲୁ। ଆଉ ଆଉ କୁଆଡେ ବୁଲିଛନ୍ତି। ହଁ ଆଉ କୁଆଡେ ବୁଲିଚନ୍ତି ଆଉ କୋଉ କୋଉ ଜାଗା ବୁଲିଚନ୍ତି।
ଏମିତି ବୁଲୁଚୁ ଭାଇ ଆଉ ଟାଇମ୍ ମିଳୁଛି ଯାଉ ଆଉ କୁଆଡେ ଯିବୁ ଆଉିକେଉ କୁଆେ ଯିବା।
ତଥାପି କୁଆଡେ କୁଆଡେ ବୁଲିଲେନି ଯାଇକି ସବୁ।
ଏଇ ଆମ ଓଡିଶା ଭିତରେ ଯୋଉ ଛୋଟ ବଟ ବେଶୀ ଭ ହାଇ ଫାଇ ଯାଇନୁ ଅଳ୍ପ ଅଳ୍ପ ଯୋଉଠି ଅଛି କମ କମ ବା ଆ ଯାଇଛି ଆଉ ବେଶୀ ବାଟ ଯିବାକୁ ଭାଇ ପଇସା ପତର ସିନା ହେଲେ ହବ
ତଥାପି କଣ ତଥାପି କୋଉ କୋଉ ଜାଗାକୁ ସବୁ ଯାଇଛନ୍ତି
ଏଇ ମାନେ କି ଆମେ ଯାଇଛୁ ଆଉ ଆମର କପିଳାଶ ଅଫ ଏନେ ଚନ୍ଦ୍ରଶେଖର ଆଉ ଆମର ଯୋଉ ନାମ ଆମର ଆଉ ଗୋଟେ ଅଛି ଏଇଠି ଆମର ଏଠି କୋଉଠି କହିଲ ଦଲାଲ୍ ଗେ ଠାକୁର ମୁ ଗୋଟେ ଅଛି କମ ପାଣି ଜଳମ ଗୋଟେ କଣ କହୁଚନ୍ତି କି ମୋର ତ ମନେ ପଡୁନି ମନ୍ଦାରଠୁ ଭିତରକୁ ଭାଇ ଆମର।
ତାର ପୁ ଭିତରୁକୁ ହଁ କଣ ଠାକୁର ଅଛନ୍ତି ସେଠି?
ଠାକୁର ଅ ହଁ ଠାକୁର ତ ଆମର ଅଛ ଅଛନ୍ତି ଏଠି ଶିବ ଠାକୁର ଅଛନ୍ତି କିନ୍ତୁ ତା ପଛୁକୁ ଟିକେ ଅଛି ମ ଗୋଟେ ଝରଣାଟେ ଅଛି ହେଲା ପାହାଡ ଭିତରେ ଦଲାର ଦଲାର ମୁଁ କହିଲି ସେ ଗାଁର ନାଁ ହଉଚି ଦଲାର ଦଲାର ଭିତର ଦଲାର ଭିତରକୁ ଅଛନ୍ତି ଆମର ସେଇ କରମୂଳରେ ନାହାଁନ୍ତି ଠାକୁର କି ନାଁ ନାଁ ଟା ମନେନାହିଁ କିଏ ଭାଇ କେତେ ମନେ ରଖୁଛି ନିଜ କାମ ତ ବଳଉଛି ଆଉ କଣ କରିବା ଏଇ ଗଳି ତ ଆଉ ଆଉ ତମେ କଣ ଖାଇଛ ସକାଳୁ
ମୁଁ ସକାଳୁ ଦିଟା ଭାଇ ଦହିବରା ଖାଇଥିଲି ଏଇ ଦହିବରା ଦିଟା ଖାଇଥିଲି ଗୋଟେ ବେପାରୀ ଆଇଥିଲା ସକାଳୁ ସକାଳୁ ଦହିବରା ଦି ଦିଟା ଖାଇଥିଲି ଏଇ ଖାଇକି ଟିକେ ଯାଉଚି ବାହାରିବି ବିଲ ଆଡେ ଟିକେ ଯିବି ତଳି ଫଳି ଗଣ୍ଡେ ପକେଇଚି ଆଉ ତଳି ଫଳିକି ଟିକେ ଦେଖିବି ଆ ଧାନ ତ ସେଇ ଦି ତିନି ଏକର ବିଲ କରୁଚି ଭାଇ ଭାଗକୁ ଆଣିକି କରୁଚି। ନା ନ ଦି ତିନି ଏକର
କେତେ ପଇସା ହଉଛି ବର୍ଷକୁ କଲେ ଖାଇ ପିଇକିନା ରଖିବା ଖାଇ ଖାଇବାକୁ ରଖିକି
ଖାଇ ପିଇକି ଭାଇ ଏଇ କୋଡିଏ ତିରିଶ ହଜାର ଟଙ୍କା ଭାଇ ବିକୁଛୁ। ଆଉ ମଣ୍ଡି ତ ନାହିଁ ଭାଇ ଭାଗ ବିଲ କରୁଛୁ ମଣ୍ଡି ନାହିଁ।
ଓହଁ ଭାଗବିଲ ନାହିଁ ଆଉ ନା ରେ ଭାଗ ବିଲ ଆଉ କେମିତି କରିବ କରିବା କଥା ନୁହେଁ କଣ କାମ ଖାଲି ଖାଇବାକୁ ଯେତିକିଲା କରିବ ଆବ ନିଜେ ଖଟିବ
ହୁଁ
ଆ ଖଟିବ ଆ କଣ କରିବିଲ
ହୁଁ
କରିକି କନ ଅଉ ଲାଭ? କୋଡିଏ ତିରିଶ ହଜାର ଟଙ୍କା ତମେ କମଧାନ କଲେ ବି ଆରାମସେ କୀ ଏମିତି ବିଲ ବାଡ଼ି ଧାଇଁ ଧାଇଁ ସକାଳୁ ଅଠା ଟିକେ ହେଇ ଯିବ। ସେ ଖାସ ଉଠିବବା ଯିବ। ପାଣି ଦେଖିବ କୋଉଠି ପାଣି ପଚିଗଲା ଔଷଧ ପକା ବିଲ ବା ଛ ସେଠୁ ପୋକ ଲାଗିଲା। ସେଠୁ ଧାନ ମୁଳି ଧାନ ବାହାରିଲା ବେଳକୁ କଣ କୁହନ୍ତିନ କି କଣ ଖାଇଯାଆନ୍ତି ମ? ସେଇଟା ପକା ଏକ କଷ୍ଟ,
ହୁଁ
ଏଇଭଳିିକା ଆଉ ଏ କାମ କରିବ ଭାଇ ଭଲ ଯୁଆଡେ ପଳେଇବ
ଜଉ ଜଉଆ ପୋକ ଲାଗନ୍ତି, ଜଉଆ ପୋକ ତମଡେ ଲାଗୁନାହାନ୍ତି କି?
ହଁ ହଁ ଦେଖୁନ ଧାନ ବାହାରିଲା ଆଳକୁ। ହଁ ସେଇଟା ପିଲା କହୁଛି ରହିଥିବ ପନ୍ଦର ଦିନ ଶୁଣ ଭାଇ ରୋଇଥିବ ପନ୍ଦର ଦିନ ଯିବନି ଯେତେବେଳେ ଆମର ପିଲ ସାର ପକା ହୁଏ ପକେଇବ ତା ଚାରି ଆଠ ଦିନ ବେଳକୁ ଟିକେ କଅଁଳିଆ କଅଁଳିଆ ହେଲକୁ ସିଏ ଚଲେଇବେ ତାଙ୍କର ଖାଇବା ସେଇ ଟାଇମ ରେ ଗୁରେ ହଇରାଣ ହବ। ସେ ଗୋଟେ ବାଜ୍ୟ ଖର୍ଚ ଜାଣି ପଇସା ଯିବ ତାଷରେ। ସେଟା ପକେଇବ ଟଙ୍କା ହଜାର ପନ୍ଦରଶହ ଖର୍ଚ୍ଚ ହବ। ଗଲା। ତାପରେ ଧାନ ଠିକ ଥୋର ସାରା ପକେଇବାକୁ ଥବ ସେ ବାବା ମାରିବ ତାର ମୂଳ ସବୁ ଯୋଉ ଗଛ ମାରଲା ସେଠ ଶୋଇଲା ସଜରେ ସେ ଆଉ କଣ ଫଳିବ କି। ହଁ। ପିଲିରୁ ତ ଖାଇଦେବେ ସିଏ ଆଉ। ସଇଲା ଏମିତି ସବୁ ଚାଲିଛି ଚାଷର ଆଉ ଆ କଣ ପାଇଁ ଚାଷ କରିବା ଆଉ, ଆଉ କରିବାନି ଚାଷ। ଆ ମୂଲ ଲାଗିକି ଖାଇବାଟା ଭଲ।
କଣ କରିବା ସରକାର ତ
ଆଉ ଗାଡି ବୁଲେଇବା ବାଲା ସିଏ ଛାଡିବ କି? ସିଏ ତେଲ ତାଙ୍କର ବଢୁଛି ସେଏ ହଜାର ନେଉଥିଲେ ଏଇନା ବାରଶହ ଟଙ୍କା ନେଲେଣି। ଆ ରୁଆଳି ତିନିଶହ ନଉଥିଲେ ଏଇନା ଚାରିଶହ ପାଁଶହ ଟଙ୍କା ନେଲେଣି। ଏଇଭଳିଆ ଆଉ। ଚାଲିଚି ଆଉ।
ଆଉ ଚାନ୍ତୁ ଯିବା କଉଦ ଦିନ ପୁରୀ ବାହାରନ୍ତୁ ବୁଲି ଯିବା ତୀର୍ଥ ସ୍ଥାନ ବୁଲି
ଚାଲନା କୋଉଦିନ ଯିବା ପୁରୀ ତବେ ଚାଲ ବୁଲିକି ଆସିବା। ଉଂ ହାଲୋ। ହଲୋ? ଶୁଭୁନି କି ଭାଇ? ମୁଁ କହିଲି ଚାଲା ପୁରୀ କେବେ ଯିବା ବୁଲିକି ଆସିବା।
ବା
ଚାଲ ସାଙ୍ଗ ହେଇକି ଯିବା। ଆଁ? ପୁରୀ ଯିବା ସବୁ ବୁଲି ବୁଲାକି ଆସିବା ଆଉ। ପୁରୀ ଯିବା କୋଣାର୍କ ଯିବା। ଆଉ ଚନ୍ଦ୍ରବାଗା ଯିବା ନନ୍ଦନକାନନ ଯିବା।
ହୁଁ।
ଦେ ହେଇକି ବୁଲି ବୁଲାକି ଆସିବା ଆଉ। ବାଘ ଦେଖିଛ ବାଘ?
ବାଘ ଭାଇ ନନ୍ଦ ନ କାନନ ଯିବାକୁ ଥରିଏ ଯାଇଛି।
ହଁ ହଁ ଭବାନ
ଛୁଆ ବେଳେ ଥରିଏ ଯାଉଚି।
ତାହେଲେ ଏତେବେଳେ ମନେ ନଥିବ ନା?
ଆଉ କଣ ମନେ ଅଛି ଇଚ୍ଛା ଅଛି ଭାରି
ଏ ଭାଇରେ ମାନେ ଜଗନ୍ନାଥଙ୍କୁ ଦେଖିବ ଯେତେ ପୁରା ଶାନ୍ତି ନହେଲେ ନାଇଁ ମତେ କିନ୍ତୁ ନନ୍ଦନଗନା ଟା ଆହୁରି ଶାନ୍ତି ଲାଗେ। ସେଠି ପଶିଯିବ ମାନେ ଯୋଉ ବେଟ୍ରୀ ଗାଈ ତ ଅଛି ତାଙ୍କୁ ପଇସା ଦେଲେ ବୁଲେଇବେ ନହଲେ ତ ବେଟର ଆଡେ ଯିବନି ଦି ତିନି ଜଣ ଯାଇଥିବ ଚାଲି ଚାଲି ବୁଲିବ। ଚାରି ପାଞ୍ଚ କିଲୋମିଟର ଚାଲି ଚାଲି ବୁଲିବ ଦେଖିବ କେମିତି ମଜା ଲାଗିବ।
କଣ ସବୁ ମାନେ କଣ କଣ ସବୁ ଟିକ ଅଛନ୍ତି?
ସବୁ ଜନ୍ତୁ ଅଛନ୍ତି କୋଉଟା ନାହିଁ ଖାଲି କହିବେ ନା ଖାଲି ବଣ ମଣିଷଟା ଭାଇ କେବଳ ମୁଁ ଦେଖିପାଇଲିନି। ନହେଲେ ସବୁ ଅଛନ୍ତି ସେଥିବେ ହଂସ ହଂସ କହୁନାହାନ୍ତି କି ବାଘ ଭାଲୁ ଠେ କୁଆ ଶିଆଳ ସବୁ ତ ଆଉ ପଶୁ ଜାତ କହ ସବୁ ସାପ ବି ଦେଖିବ କୋଉ ସାପ ଦେଖିବ ଏଟ ପଟ ବଟକା ସାପ। ଆଉ ଯୋଉ ହଂସଡାଳ ନା ଏଇଟା କଣ କୁହନ୍ତିନ କି ବଡ ନା ଆଗକାଳିଆ ଯୋଉ କଣ କୁହନ୍ତି। ଭାଇ ବଡ ବଡ ସ୍ୱତନ୍ତ୍ର କଞ୍ଚା ମାଛ ଆଣିକି ପକେଇ ମାଛ କେମତି ଖାଉଥିବେ ଦେଖିବେ ମାଛ ଡେଉଥିବେ ସେ ଖାଉଥିବେ ମାନେ ପୁରା ଜାଲି ଫିଟିଙ୍ଗ କରୁଛନ୍ତି।
ହୁଁ ହଉ ଭାଇ ରଖୁଛି ପରେ ଫୋନ କରିବି ଭାଇ।
ହଉ ହଉ ହଉ ଭାଇ।